ତ
ମ୍ୟାଡ଼ାମ ନମସ୍କାର।
ହଁ ହଁ ନମସ୍କାରେ।
ଭଲ ଅଛନ୍ତି?
ହଁ ଭଲ ଅଛି।
ଏବେ କଣ କରୁଛନ୍ତି?
ଆମର ଚାଲିଚି ଏନା ରୋଷେଇ।
ଆଚଛା ଅ ଆଜି କଣ କରିବେ?
ଏଇନେ ଭାତ ସାଧା ଡାଲି ସଇଲାଣି।ଅଣ୍ଡା ସିଝା ହଉଚୀ ଅଣ୍ଡା ତରକାରୀ ହବ ଆଉ।ଆମ ପୁଅ ପାଇଁ ଟିକେ ଖାଇବା ପାଇଁ ତା ଟିକେ ଡାଲି ଭାତ ଟିକେ ଚକଟା ହଉଚି ଆଉ
ଆଛା ସିଏ ଘର ଖାଦ୍ୟ ପୁରା ଖାଉଛି ନା। ହ୍ୟାଲୋ ଅ ମ୍ୟାଡାମ ତାକୁ ସିଝା ସିଝି କିଛି ଦଉନାହାନ୍ତି?
ଆଛା ଆଚ୍ଛା। ଅ ଛୋଟ ଛୁଆ ନା ତାଙ୍କୁ ପରିବା ସିଝା ହେରିକା ଦେଲେ ଅ ଭଲ ଦେହ ପାଇଁ।
ସେଇ ନାହାତି।ସିଏ ଆଉ ପାଟିରେ ତାଙ୍କର ସବୁ ଏପଟ ଚପଟ ଲାଖି ଗଲାଣି ତ ସିଏ ଆଉ ସିଜା ଖାଉନା ତାଙ୍କୁ ଟିକେ ଟିକେ ଭାତ, ଆଳୁ ଚକାଟା ଟିକେ ଆଳୁ ଟିକେ ଏମିତି ସବୁ ଦିଆ ହେଲେ ହବ ନହେଲେ ନାହିଁ।
ହଁ ଯେ ମ୍ୟାଡାମ ଛୋଟ ଛୁଆ ତ ସେଥିପାଇଁ ଯେ ସେ ତାଙ୍କୁ-ଉ-ଉ-ଉ ମାନେ କଣ କହିଲେ ଅ ଘର ଖାଦ୍ୟ ଦେବେ ଆଉ ପରିବା ଦେବେ ସେତେ ତାଙ୍କର ରୋ ପାଇଁ ଭଲ।
ହୁଁ ପିଲା ସିନା ବୁଝିଲେ ମୋ ପୁଅ ଖାଉଥିଲା ଆଠ ନଅ ମାସରୁ ଆମେ ତାକୁ ସେଇ ଭଣ୍ଡା ଆଉ ଗାଜର ତାକୁ ସବୁ ଦଉଥିଲୁ ଆଉ ଟିକେ ଏବେ ଯେମିତି ହେଲାଣି ଅଳ୍ପ ଟିକେ ଭାତରେ ଚାରି ଦିନ ଡାଲି ଟିକେ ଭଣ୍ଡା ଟିକେ ଆଳୁ ଟିକେ ସବୁ ମିଶେଇକରି ଚକଟିକିରି ଦଉଚୁ ଆଉ ଖାଉନି ବା ତାର ଛତୁଆ ଟିକେ ଖାଉଛି ସେଲାକ୍ ଟିକେ ଖାଉଛି ସେ ଭାତ ଡାଲି ଜମା ଖାଉନି। ଏମତି ଚାଲିଚି ଆଉ। ହୁଁ।
ଆଉ ଡ଼ାମ୍ କଣ କହୁଥିଲି କହିଲି ଏବେ ତ ଶୀତଳ ଷଷ୍ଠୀ ଗଲା ଯାଇଁଥିବେ?
ହଁ ହଁ।
ଆପଣ କଣ ଯାଇଥିଲେ ଦେଖିବା ପାଇଁ?
ନା ନା ମୁଁ ଯାଇନି ତମେ ସେ ଯାଇଥିଲ?
ହଁ ହଁ ଯାଇଥିଲି।
ମୁଁ ଏ ସବୁ ଷ୍ଟାଟସ ଦେଇଥିଲେ ମୁଁ ଦେଖିଥିଲି ଭଲ ସବୁ ମାନେ ଏତେ ପ୍ରସେସନ ବାଜାବାଣ ଲାଇଟ୍ ଫାଇଟ୍ ସବୁୁପରା ଇଏ ନା
ହଁ ଆପଣ କାହିଁ ଗଲେନି?
ଗଲିନି ମୁଁ ସିଏ କଣ ବାରଟା ରାତିରୁ ଆରମ୍ଭ ହଉଛି। ମ୍ୟାମ୍ ଯାଇଥିଲେ କହୁଥିଲେ। ଆଉ ମୁଁ ଏତେ ଛୋଟ ପିଲାଟାକୁ ନେଇକି ମୁ ଆଉ ଗଲିନି ମୁଁ କହୁଛି ନଅଟା ଦଶ ରୁ ଯଦି ଆରମ୍ଭ ଆରମ୍ଭ ହେଇଥିବ ତାହେଲେ ମୁଁ ପଳେଇବି ସିଏ କହିଲେ ନା ନା ବାରଟାରୁୁ ଯାଇକି ଆରମ୍ଭ ରାତି ପାଇ ଯିବ
ହଁ ଆମେ ଯାଇଥିଲୁ ଯୋଉ ରାତି ବାରଟାରେ ଗଲୁ। ଆଉ ଆସ ସିଲୁ ଛଅଟାରେ।
ହଁ ସେଇ ସିଏ ବି ସେଇ ସେତିକିରେ ହିଁ ଆସିଲେ ସେ ସେଇ ବାରଟା ବେଳକୁ ଯାଇଥିଲେ ସେ ସେଇ ସକାଳ ସାଢ଼େ ପାଞ୍ଚଟାରେ ଆସି ପହଞ୍ଚିଲେ ଆଉ ମୁଁ ଭାବୁଥିଲି ନଅଟାରେ ବୋଧେ। ସେ କହିଲେ ନା ନା ନଅଟା ନୁଅଁ ସିଏ ନଅଟା ନୁହଁ ଯାଇଁକି ବାରଟା ସାଢେ ବାରଟା ବେଳକୁ ଆରମ୍ଭ ହବ।
ଆଚ୍ଛା ଆ ପଣ ଆସିଲେନି ଦେଖିକି ଯାଇ ଥାନ୍ତେ।
ଆାଇ ଏତେ ଲେଟ୍ ଇଏରେ ଆଉ ସେଥିପାଇଁ ଆଉ ଗଲିନି ବେଳବେଳୀ ଦେଖିଆ ଆର ବର୍ଷକୁ ଏତେ ପୁରା ପ୍ରସନ ତମେ ଯୋଉ ବାହାଘର ଦିନ ଯାଇଥିଲ ନା ତାପରେ ଯୋଉ ଆସିଲେ ମା ଯୋଉ ଦିନ ତା ପରଦିନ ଯାଇଥିଲ ।
ମୁଁ ଯାଇଥିଲି। ମାନେ ଠାକୁର ମାନେ ମା। ଯେତେବେଳେ ମନ୍ଦିରକୁ ବୁ ରିଟର୍ନ କଲେ ସେଇ
ସେଇଦିନ, ହଁ ଆମ ହଜବେଣ୍ଡ ବି ସେଇ ଦିନ ଯାଇଥିଲେ। ଫାଷ୍ଟ ଯୋଉ ଦିନ ବାବା ଗଲେ ସେଦିନ ଯାଇନ ବୋଧେ? ବର ବର ନେଇକି ଯୋଉ ଦିନ ଗଲେ ହଁ। ଗୋଟେ ସେଠି ଭୋଜି ଭାତ ହଉଥିଲା ବା।
ହଁ ମୁଁ ଶୁଣିଛି। ଅ କିନ୍ତୁ ମୁଁ ଯାଇନି।
ହଁ ଭୋଜି ଭାତ ଯୋଉ ଦିନ ମା ରିଟର୍ନ କଲେ ସେଠି ଖାଇବା ପିଇବା ଦିଆ ହେଇଥିଲା। ଯେମିତି ଆମର ବାହାଘର ଭୋଜି ହୁଏ ସେମତି ଭୋଜି ହେଇକିରି ଖାଇ ପିଇକିରି ବରଯାତ୍ରୀ ନେଇକି ମାଙ୍କୁ ନେଇକିରି ଆସିଲେ ମନ୍ଦିରକୁ ଆଉ।
ଅ ଯୋଉଦିନ ଠାକୁର ବରଯା ନେଇକି ଯାଆନ୍ତି ବାହାଘର ପାଇଁ ସେଦିନ ବି ଲିଙ୍ଗରାଜ ମନ୍ଦିର ପାଖରେ ଭୋଜି ହୁଏ।
ନାଇଁ ମୁଁ ସେ କଥା ଜାଣିନି, ଆମ ହଜବେଣ୍ଡ କହୁଥିଲେ ଯୋଉ ଦିନ ଆସିଲେ ସେଇଦିନ ସେଠି ବି ହଉ ତାଲେ ଅନ୍ନ, ଡାଲମା, ଖଟା, ଖିରି ଆଉ ଭିଡ ବି ପ୍ରବଳ। ଏମିତି ଖାଇବା ପିଇବା ହେଲେ ସମସ୍ତେ ଭିଡ ଟିକେ ହୁଅନ୍ତିନି କି?
ହଁ ହଁ ଏଠି ବି ହୁଏ ମୁଁ ଶୁଣେ ଅଛି କିନ୍ତୁ କେବେ ଯାାଇନି।
ଓହୋ ନା ନା ମୁଁ ବି କେବେ ଯାଇ ନି ଦୋକାନ ବଜାର କଣ ସବୁ ପଡିଥିଲା?
ନା ନା ନା ନା ସେ ସବୁ କିଛି ପଡେନି।
ଓହୋ ଏମିତି ନର୍ମାଲ ଖାଲି ନା?
ହଁ କିନ୍ତୁ ଠାକୁର ଯୋଉ ନଡି ରିଟର୍ନ୍ କରନ୍ତି ସେଦିନ ବହୁତ ସାରା ଲୋକ କୁ ଆସନ୍ତି ନା ତ ଯୋଉ ଆମର ସେଇ ମାନଙ୍କ ପାଇଁ ଯୋଉ ଦୋକାନ ସବୁ ଅଛି ସେମାନେ ରାତିରେ ଖୋଲା ରଖନ୍ତି।
ସାଇଡ୍ ରେ ଯୋଉ ଦୋକାନ ସବୁ ପଡିଛି ନା
ନା ନା ଯୋଉ ଦୋକାନ ସବୁ ଅଛି।
ହଁ ବା ସେଯୋଉ ଅଛି ଯୋଉ ମୁଁ କହୁଛି, ଯୋଉ ଗୁପଚୁପ ଷ୍ଟଲ ଫଲ୍ ସବୁ ଯୋଉ ଫାଷ୍ଟଫୁଡ ର
ସେ ସବୁ ଗ୍ରୋସରୀ ଦୋକାନ ହେରିକା ଯୋଉ, ସେ ସବୁ ଖୋଲା ର ରଖିଛନ୍ତି ଏଇ ଆଇସ୍କ୍ରିମ୍, କୁୁରକୁରେ, କୋଲ୍ଡ୍ରିଙ୍କସ୍ ଏସବୁ ପାଇଁ ଖୋଲା ରଖନ୍ତି। ଆଉ ବାକି ସବୁ ବନ୍ଦ।
ରାତିରେ ଫାଷ୍ଟଫୁଡ କି ଖାଇବେନି ନା।
ହଁ ରାତି ଗୋଟେ ଦିଟାରେ ବି କିଏ ଫାଷ୍ଟଫୁଡ ଖାଇବ ହଁ।
ହଁ।
ମିଲ ନେଇକି ଯାଇଥିଲ?
ହଁ ହଁ। ଆଉ କଣ ତମେ ଆ ନେକ୍ସଟ ଟାଇମ ଆସିଥିବ।
ହଁ ମୁଁ ତ ଦେଖିଲି ଏ ବର୍ଷ ଭଲ ଲାଗୁଛି।କେତେ ପ୍ରସେସନ, ଆଉ କେତେ ବାଣ ନା ପୁରା ପ୍ରବଳ ଜୋର ହେଇଛି। ତ ମୁଁ କହୁଥିଲି ଏମିତି କଣ ନର୍ମାଲ ହଉଥିବ, କିନ୍ତୁ ଏତେ ଜୋରେ ମୁଁ ଆଉ ଜାଣିନି। ତ-ଅ-ଅ-ଅ ଆର ବର୍ଷ ଯିବା ଦେଖିବା ଆଉ ଏଇ ଲେଟ୍ ନାଇଟ୍ ଟିକେ ଆଉ ଜଲଦି ଯିବି ନାହିଁ ଆଉ ଜେହେତୁ ସେଠି ଭୋଜି ଭାତ ହଉଛି ନା ହୁଁ।
ସେଇଟା ହବ ଯେମତି-ଇ-ଇ ଆମ ନିଜ ମାନେ ଯୋଉ ବାହାଘର ସବୁ ହଉଛି ସେ ସବୁ ପାଇଁ ବି ଆମେ ରାତି ଅ
ହଁ ସେଇତ ବାହାଘର
ସେମିତି ଠାକୁରଙ୍କର ବି ବାହାଘର ହଉଛି ନା।ଯେମିତି ଆମର ହୁଏ ସେମିତି ଠାକୁରଙ୍କର ବି ମଙ୍ଗନ ହେରିକା ସବୁ ହୁଏ। ହାଲୋ ହାଲୋ ମ୍ୟାଡ଼ମ ସୁନି ପାରୁଛନ୍ତି ମୋ କଥା? ହାଲୋ ମ୍ୟାଡମ ମତେ ଆପଣଙ୍କ ଭଏସ ଟା କିଛି ଆସ